କଣ କରୁଛ?
ଏ ବସିଥିଲି ଆଉ ବାହାରେ। ତମେ?
ମୁଁ ଏଇ ଜଷ୍ଟ ଖାଇକି ଉଠିଲି ତ।
ଓହୋ ଖାଇକି ଉଠିଲ?
ହୁଁ।
କଣ ଖାଇଲ?
ଭାତ ଶାଗ ଖରଡ଼ା ଅଣ୍ଡା ଆମଲେଟ ଆମ୍ବ। ପଖାଳ ପଖାଳ ଚାନ୍ଦାରେ ଯଉ ପୂଜା ଆଇଟମ ସେଇଟା ଆଉ।
ଓହୋ।
ଆଉ ଘରେ ସବୁ ଭଲ?
ହଁ ହଁ ଭଲ ଅଛନ୍ତି ସମସ୍ତେ ତମ ଘରେ ସମସ୍ତେ ଭଲ ଅଛନ୍ତି।
ହଁ।
ହୁଁ।
ଆଉ ଯୋଉ କରୁଛନ୍ତି କଣ ଆମର ତ ଦୋକାନ ଟିକେ ଆଉ ସେ ଦୋକାନ ଆଡେ ସବୁ ଯାଇଛନ୍ତି ମୁଁ ଘରେ ଅଛି।
ଓହୋ।
ଆଉ ତ ଲକ୍ଷ୍ମୀ ପୂଜା କୁ ଏ ବର୍ଷ କଣ କେମିତି କରିବ କୁମାର ପୂର୍ଣ୍ଣିମାକୁ।
ହଁ, ଆମର ତ ଯୋଉଛି। କୁମାର ପୂର୍ଣ୍ଣିମା ମାନେ ମାସଟା ମାନେ ମାସଟା ଆଗରୁ କିଏ ମାନେ ଜହ୍ନି ଓଷା କରିକି ଲାଷ୍ଟ ଦିନ କୁମାର ପୂର୍ଣ୍ଣିମା କରନ୍ତି। କିଏ କୋଉମାନେ ପନ୍ଦର ଦିନି ଆଗରୁ କରନ୍ତି। କୋଉମାନେ ସାତ ଦିନ କି କୋଉମାନେ ପାଞ୍ଚ ଦିନୀ ଏମିତି କରନ୍ତି। ମାନେ ଆମେ ଗୋଟେ ଜାଗାରେ କରିଥିଲୁ। ଉଠିଥିଲା ସେଇଠି ମାନେ ମାସଟିେ ପୂର୍ବରୁ କରନ୍ତି। ଆଉ ଯେ ସେଠି ମାନେ ଝିଅ ମାନେ ସମସ୍ତେ ବାହା ହେଇଗଲା ତ ସେଠି କଠି ମ୍ଭାଙ୍ଗି ଗଲା। ତ ମୁଁ ଏବେ ଆସି ଘରେ କରୁଛି। ଏକୁଟିଏ କରୁଛି। ତ ମୁଁ କୋଉ ବର୍ଷ ପାଞ୍ଚ ଦିନ ପୂର୍ବରୁ କୋଉ ବର୍ଷ ସାତ ସତ ଦିନ ପୂର୍ବରୁ ଏମିତି କରୁଛି। ମାନେ ପ୍ରତ୍ୟେକ ଦିନ କଣ ନା। ମାନେ ଆମର ମାସଟା ଯାଇକ ଯୋଉ ଜହ୍ନି ଖାଇବନି। ଆଇଁଷ ଖାଇବନି। ଆଉ ଜହ୍ନି ବି ମାନେ ଯୋଉ ତରକାରୀ ରେ ପଡିଥିବ। ସେଠି ବି ଖାଇ ସେରା ବି ଖାଇବନି। ଆଉ କଣ ମାନେ ଯୋଉ ହଉଛି ଜହ୍ନି ଫୁଲ ବି ଛିଡେଇବନି। ଜହ୍ନି ଫୁଲ ଛିଡେଇରେ କଣ ହାତ କ ଛିଡିଯିବ ନା କଣ ଏମିତି କୁହନ୍ତି। ଆଉ ଯୋଉ ହଉଛି କଣ ହୁଁ ହାତ ଛିଡିଯିବ ଆଉ ଯୋଉ ହଉଛି। ଉ ମାନ ଆମର ଯୋଉ ହଉଛି। ମାନେ ଯୋଉ ଚଉରା ପାଖରେ ସବୁବେଳେ ମାନେ ପୂଜା ହବ। ଚଉରା ପାଖରେ କଳସୀ ବସିବ। ସେଇଟା ମାନେ ଲିପା ହବ। ଚଉରା ଟା ଲିପା ହବ ସେଇଠି ଝୋଟି ତ ପଡିବନି ମୁରୁଜ ପଡିବ। ତାପରେ ଯୋଉ ହଉଛି କଳସୀ ବସିବା। ତାପରେ ଯୋଉ ହଉଛି ପିଢା ଗୁଆ କଉଡ଼ି। ଏମିତି ଥୋଇକିନି ତାପରେ ପାଣି ଛଡେଇକିନି ବହି ପଢା ହବ। ବହି ପଢିି ମାନେ ମଜ ମଝରେ ମାନେ ଗୋରେ କୁହାହଇଯଥିବ କି। ବନ୍ଦାପନା କରିବ ଆଉ ଅର୍ଘ ଢାଳିବ। ସେତେବେଳେ ଅଘିଅ ଢଳା ହୁଏ। ଆଉ ବନ୍ଦାପନା କରାଯାଏ। ଏମିତି ତାପରେ ଯୋଉ ଲାଷ୍ଟରୋନେ ଘରେ ତା ହଉଛି ଚହନିପୁଲା ବି ମାନେ ଭୋଗରେ ପଡେ ତା ଭୋଗ ବି ଆଉ ହଉଛି ଆମେ ଖାଇବୁନୁ। ତ ସେଥିଲାଗି ଯୋଉ ହଉଛି। ମାନେ ଘରେ ଯୋଉ ଛୋଟ ପିଲା ଥିବେ କି ସାହିରେ କି ମାନେ ବାହାରେ ଯୋଉଠି ଦେଖିବୁ ତାଙ୍କୁ ଭୋଗରକୁ ବାଣ୍ଟି ଦବୁ। ତବେ ଲାଷ୍ଟ ଦିନ ପୁରା ଯୋ ହଉଛି। ଦିଟା ଚାନ୍ଦ ହବ ଦିଟା ଚାନ୍ଦ ହବ ଅଟାରେ ଚାନ୍ଦ ନହେଲେ ଛେନାରେ ଚାନ୍ଦ ନହେଲେ ଏମିତି କାକରା ପିଠା ହବ। ଆଉ କାକରା ପିଠା ତ ହଉଛି ଜହ୍ନିଓସାରେ ମେନ୍ ମୁଖ୍ୟ ପିଠା ଏଟା ପୁରା। ଆ ତାପରେ ସେଦିନ କଣ ମାନେ ଯୋଉ ଚାରିଟା ବେଳକୁ ମାନେ ଯୋଉଛି ପୁର ଲିପା ହବ ମୁଁ ଖୁଡିକି ବଡବୁ। କି ବୋଉ ମାନେ କିଏ ଏମିତି ମାନେ ସେ ଚୋର ଟାକୁ ମାନେ ଲିପି ଦଉ। ଓ ଲିପି ଦେଇକି ତାପରେ ମୁରୁଜ ପକେଇ ଦବଉ। ତାପରେ ଯଉଛି କଳସୀର ପାଣି ବି ଚେଞ୍ଜ କରିଦେଉ। ତାପରେ ଯେଉଁଉଛି ମାନେ ଗୁଆ କୋଡ଼ି ଥୋଇକିନି ଯେଉଁ ହେଉଛି ତାପରେ ଏଇଠୁ ମାନେ ପାଣି ଛଡା ହେଇକି ପୂଜା ହୁଏ। ପୂଜା ହେଇ ସାରିଲା ପରେ ଆ ସେଠୁ ମାନେ ଯୋଉ ହଉଛି ଜହ୍ନକୁ କଣ ଭୋଗ ଟେକା ହୁଏ। ଭୋଗ ଟେକା ହେଇସାରିଲା ପରେ ଯିବୁ। ଯୋଉଛି ନାଳ କ ଯୋଉଛି କଳସୀ ଧରିକି ଆଉ ସେ ଯଉ ଚାନ୍ଦ ଧରିକିନି ଯଉ ଗୋଟେ ଦିଟା ଚାନ୍ଦ ହେଇଥିବ ଗୋଟେ ଚାନ୍ଦ ଧରିକି ଯିବୁ ସିଆଡ଼େ ବସ ଷେଇଯିବୁ ତାପରେ ଯେଉଁ ହେଉଛି। ମସେଇକି ଆସି ସାରିଲା ପରେ ସେଇଠି କଣ କୋ ଯେଉଛି ଧରିକି ଆସ। ବି କଣ ମାଟି ଗୋଡିିକ କି ଯୋଉଛି। ଗେଣ୍ଡା ଶଙ୍ଖ ଶମୁଖ ଏମିତି। କଣ ଗୋଟେ ଧରିକି ଆସନି ଗେଣ୍ଡ ଶଙ୍ଖ ହଁ ସେଇଟା ଆଉ କଣ ଖୋଜେଇବୁ କି ମାନେ ଯାହା ଏଟା ମିଳିଲା ଆଉ ଧରିକି ପଳେଇ ଆସୁ। ଆଉ ସେଟା ପୁଣି ଆଣିକି ଘର ଉପରେ ଫିଙ୍ଗିବୁ। ତାପରେ ଘରେ ଆସିକି ଫିଙ୍ଗି ସାରିଲା ପରେ ତାପରେ ଭୋଗ ଖାଇବୁ ଭୋଗ ଖାଇକିନି ବୋଉ ଖାଇକନା କଣ ଗୋଟେ ଜହ୍ନକୁ ଦେଖିକି ଗୋଟେ ଖଇ ଏମିତି ପାଟିରେ ପକେଇକି। ମାନେ ଏମିତି ଫୁଙ୍କିବୁ ଉପରକୁ। ତାପରେ ଏମିତି ଭୋଉ ଖାଇକି ଶୋଉ ଆଉ। ଆଉ ତମ ଆଡେ କେମିତି କଣ ହୁଏ?
ଆମର ସେ ଯୋଉ କୁମାର ପୂର୍ଣ୍ଣିମା ନୁହେଁ କି ଆମର ଗଜଲକ୍ଷ୍ମୀ ପୂଜା ସମାନ ରେ ପଡେ ଏକାଠି। ଆମର ମାନେ ଗଜଲକ୍ଷ୍ମୀ ପୂଜାରେ ଆମ ଗାଁ ଟା ଯାକରେ ପୁରା ପନ୍ଦର କୋଡିଏ ଟା ମୂର୍ତ୍ତି ହେଇଥିବ ପୁରା। ବଡ ଗାଁ ଟା। ତା ବାଦ ଏଇ ଯୋଉ କୁମାର ପୂର୍ଣ୍ଣିମା ବବସା ଆମର ସେମତି ତମର ଯେମିତି କହିଲ କି ମାସେ କରନ୍ତି। ଆମର ସେମିତି ମାସ ଆଗୁରୁ ହବ। ଯୋଉ ଚଉରା କତିରେ ଯୋଉ ତୁଳସୀ ଗଛ ପାଖରେ ଯୋଉ କଳସ ବ ସେ ନଥିବ କି।
ହଁ।
ସେ କଳସ ରେ ସେ ଯୋଉ ଧାନ ଟା ଦିଆଯାଇଥିବ। ସେ ପୁରା କଳସ ଉପରକୁ ସେ ଧାନ ଗଛ ପୁରା ହେଇଯାଇଥିବ ମାନେ ମାସେ ରହେ ପୁରା। ତା ଭିତରେ ଥରେ ଥରେ ବର୍ଷା ହେଇଯାଏ। ସେ ଧାନ ଗଛ ପୁରା ହାତେ ଭଳିଆ ଲମ୍ବା ହେଇଯାଏ କଳସ ଉଠାଯାଏନି। ସେଇଟା ପୁରା ରହିଥିବ ସେଇଠି। ତାପରେ ସେଇଟା ଲାଷ୍ଟ ଦିନ ଉଁ ଯୋଉ ଜହ୍ନି ଓଷା କୁମାର ପୂର୍ଣ୍ଣିମା ଯୋଉଟା ସେଇଦିନ କଳସ ଉଠେଇକି କଳସ ବୁଡେଇବା ପାଇଁ ନବୁ ଚାନ୍ଦ ବନ୍ଦେଇକି ଯେମିତି ତମର କହିଲ ସବୁ ସ୍ ଦିନ୍ ଆମର ସେନ୍ତି ଏକା ସବୁ ଆମର ଖାଲି ତା ସାଙ୍ଗରେ ରହୁ ଚି ଗଜଲକ୍ଷ୍ମୀ ପୂଜା ଆମ ଗାଁରେ ପୁରା ଗଜଲକ୍ଷ୍ମୀ ପୂଜାରେ ଏ ମୀନା ବଜାର ପଡେ। ଆ ଯୋଉ ଯାତ୍ରା ପାର୍ଟି ଯୋଉ ପଡେ ଜାଣିଛ ନା।
ହଁ।
ସେ ଯାତ୍ରା ପାଟି ଉଁ ପାର୍ଟି ଦିଟା ତିନିଟା ପୁରା ପଡିବ ମୀନା ବଜାର ପୁରା ରହିବ ସାତ ଦିନି। ଆଉ ଗାଁରେ ଝିଅ ବୋହୂ ସବୁମାନେ ଆସିଥିବେ ଯୋଉମାନେ ବାହାରେ ରହୁଛନ୍ତି ସେମାନେ ଆସିି ଥିବେ ଝିଅ ମାନେ ସବୁ ବାପଘରୁକୁ ଆସିବେ। ଏ ପୁରା ଭଲ ହୁଏ ଛଅ ସାତ ଦିନି ପୁରା ଉଁ ଗାଁଟା ପୁରା ଫୁଲ୍ ଫୁଲ୍ ଲାଗିବ ସବୁ ଘରେ ଘରେ ବନ୍ଦ୍ ଧୁବାନ୍ଧବ ଆସିଥିବେ ପିଠା ପଣା ହବ। ସେଇ କୁମାର ପୂର୍ଣ୍ଣିମାରେ ଯୋଉ କାକରା ପିଠା ହେରିକା ତମର ଯେମତି କହିଲ ଆମର ବି ସେମତି ହୁଏ ସେଟା ହେଇକି ଭୋଗ ଫୋଗ ଖାଇବୁ ସେଟା ତ ଗଲା। ତା ପର ଦିନଠୁ ଆମର ପୁରା ସାତ ଦିନିଆଙ୍କେ ଗଜଲକ୍ଷ୍ମୀ ପୂଜା ହୋଇଯାଏ।
ଓହୋ ହଁ ଆମ ଗାଁରେ ବି ଲକ୍ଷ୍ମୀ ପୂଜା ହୁଏ ହେଲେ ଲ କ୍ଷ୍ମୀ ପୂଜା ସହ ମାନେ କୁମାର ପୂର୍ଣିମାଟା ଏମିତି କିଛି ମାନେ ଜଡିତ କିଛି ନଥାଏ ମାନେ କୁମାର ପୂର୍ଣ୍ଣିମା ତାର କର ମାନେ ଘରେ ମାନେ ଝିଅ
ସା ନାହିଁ କିତୁ ଏକାବେଳେ ହୁଏ ନା ସେଥିଲାଗି ଆମର ବଡ ବଡ ଯା ତ୍ରାପାଟି ବି ସବୁ ଆସନ୍ତି ଟିକେ ବଢିଆ ଲାଗେ ଗାଁଟା ଆଉ। ମାନେ ସେ ଯୋଉ ଯାଅ ତମେ ଯୋଉ ହୁଁ ଯୋଉ ଯାଅ ଯୋଉ ଚାନ୍ଦ ବନ୍ଦେଇବା ପାଇଁ ଯାଅ ଯୋଉ ପାଣି କତିକି କହୁଚ ସେଇଟା ଆମର ସେମତି ଖାଲି ଖାଲି ଯିବେନି। ପୁରା ବାଜା ଫାଜା ବାଜିବ ଭଲ ବାଗେରେ ଛୋଟ ଛୋଟ ଛୁଆଠୁ ବଡ ପର୍ଯ୍ୟନ୍ତ ଯେତକ ଅବିହାରୀ ଝିଅ ସେମାନେ ସବୁ ଶାଢୀ ପିନ୍ଧିକି ଯାଇଥିବେ। ଶାଢୀ ପିନ୍ଧିଥିବେ ମେହେନ୍ଦୀ ପୁରା କମ୍ପଲସରୀ ସବୁ ମେହେନ୍ଦୀ ଲଗେଇଥିବେ। ଏଁ ସକାଳୁ କି ନହେଲେ ତା ଆଗ ଦିନଠୁ ମେହେନ୍ଦୀ ଲଗେଇକି ସଜବାଜ ସବୁ ହେଇକିନା ଅଳତା ମେହେନ୍ଦୀ ନୂଆ ଡ୍ରେସେ କିଏ ପିନ୍ଧିଥିବ ଆଉ ସବୁ ଶାଢୀ ପିନ୍ଧିଥିବେ ଆମେ ଯିବୁ ଚାନ୍ଦ ଗୁନ୍ଦେଇ। ଆସିଲା ବେଳୁକୁ ସେଇ ଯୋଉ ଯାତ୍ରା ଫାତ୍ରା ପଡିଥିବ ସବୁ ଗ ଜଲକ୍ଷ୍ମୀ ପୂଜା ପାଇଁ ତାରି ଭିତେରେ ଆସନ୍ତି ନା ଗୋଟେ ବଢିଆ ଖୁସି ଲାଗେ। ଏ ବର୍ଷ ତ ଭାବୁଚି ଯାହା ବିି ହେଲେ ଗାଁକୁ ଟିକେ ଯିବି ଦେଖିବି ଆଉ।
ହଁ ଆସ ଗାଁକୁ ଦେଖିକି ଯିବ ଆଉ।
ତମେ ଆସୁନ ଆମ ଗାଁକୁ ଗୋଟେ ବର୍ଷ ଦେଖିବ ଥରେ ଆସିକି ଦେଖ ତମେ ଦେଖିବ କହିବ ସବୁ ବର୍ଷ ଯିବି ବୋଲି।
ହଁ ତମ ଗାଁରେ ତ ବଢିଆ ହଉଛି ଦେଖିବା ନହେନେ କୋଉ ବର୍ଷ ଗୋଟେ ଯିବା ତମ ଗାଁ ଆଡେ ଆଉ।
ଏଇ ବର୍ଷ ଆସିବ ସମସ୍ତେ ଆସିବ ଥରେ ବୁଲିକି ଯିବ ଆଉ। ଆଉ କଣ କୁହ।
ହଁ ଇଏ ଉ ତମ ଆଡେ ଯୋଉ ହଉଛି ଚାନ୍ଦ କରନ୍ତି କେତେଟା ଚାନ୍ଦ କରନ୍ତି।
ଆମର ଯିଏ ହଉଛି ଗୋଟେ ଚାନ୍ଦ ହୁଏ ଆମର।
ଓହୋ ଯୋଉ ଆମର ତ ମାନେ ଆମର ଯୋଉ ହଉଛି ଲାଷ୍ଟ ଦିନ ଚାନ୍ଦ ହୁଏ ମାନେ କୁମାର ପୂର୍ଣ୍ଣିମା ଦିନ କେବଳ ଦିଟା ଚାନ୍ଦ ହୁଏ ମାନେ ଆମର ଏଇଠି ଗୁରେ ପାଖରେ ଗୁରେ ଗାଁ ଅଛି ସେମାନଙ୍କର କଣ କହିଲ ମାନେ ଉଁ ସାତ ଦିନି କି ପାଞ୍ଚ ଦିନି ପୂର୍ବୁରୁ ସିଏ ଯେତିକି ମାନେ ଯେତିକି ଦିନ ମାସ୍ ସଟେ ପୂର୍ବରୁ କି ପନ୍ଦର ଦିନି ପୂର୍ବରୁ କଲେ ସେମାନେ ମାନେ ଚାନ୍ଦ କରନ୍ତିନି। ହେଲେ ସାତ ଦିନି କି ପାଞ୍ଚ ଦିନି ପୂର୍ବରୁ ଯଦି କରିବେ ତାହେଲେ ସେ ସାତ ଦିନିଆଙ୍କ ସାତ ସାତଟା ଚାନ୍ଦ ନେଇକ ଯିବେ କି ପାଞ୍ଚ ଦିନିଆଙ୍କ ସାତ୍
ଓହୋ ଆଉ ଯୋଉମାନେ ମାସେ କରୁଥିବେ କଣ ତିରିଶଟା ଚାନ୍ଦ ନେବେ।
ନାଇଁ ନାଇଁ ମା ନାଇଁ ନାଇଁ ମାସ୍ ସିଏ କରୁଥିବେ ଯୋଉ ଦିନ ସେ ସେମାନେ ସେ କଥା କୋହୁଚି କି ଦେଖ ମାନେ ଆଜି ମୁଁ ଆମ୍ ମୁଁ ଧରନିଅ ଆଜି ଠୁ ହୋଉଚି କଲି ମାନେ ସାତ ଦିନଠୁ କଲି ମାନେ ସା ଆଜି କଲି ସାତଟ ଚାନ୍ଦ, କାଲି କରିବି ସାତଟ ଚ ଚାନ୍ଦ, ତାପର ଦିନ କରିବି ସାତଟ ଚାନ୍ଦ କି ଧରିନିଅ ମୁଁ ପାଞ୍ଚ ଦିନିଆଟା କଲି ଫେଣେ ପାଞ୍ଚ ଦିନଆଟେ କରିବି ସାତଟା ଚାନ୍ଦ ତାପରଦିନ କରିବି ପାଞ୍ଚଟା ଚାନ୍ଦ ଏଇ ସରି ପା ତା ପରଦିନ ବି କରିବି ସାତଟା ଚନ୍ଦ ତା ପରଦିନ ବି କରିବି ସାତଟା ଚନ୍ଦ ଏମତି ସାତ ସାତଟା ଚନ୍ଦ ଚାଲିଥାଏ। ତ ଶେଷକୁ ଯାଏ ଆଉ ହଁ ଦୈନିକ
ଓହୋ ଆମର ଲାଷ୍ଟରେ ଗୋଟେ ଚାନ୍ଦ ହବ।
ଓହୋ।
ଗୋଟେ ଚାନ୍ଦ ହବ ସେଇ ଚାନ୍ଦଟାକୁ ନେଇକି ଯିବେ ସେଇଠିକି ବୁଡେଇବା ପାଇଁ ସେଇ ଯୋଉ ପାଣି ଭିତରୁ ଯୋଉ କହିଲନି ନା ମା ପାଟି ଫାଟି ଆଣିବା ପାଇଁ ଗୋଡି, ମାଟି, ଯାହା
ନାଇଁ ଗେଣ୍ଡା, ଶାମୁକା ଆକଚୋଲି ଆସିଲେ ଗେଣ୍ଡା, ଶାମୁକା ଆସିଲେ ଭଲ।
ଏ ଭଲ ଯେ ଏବେ କୋଉଠି ହେରା ଆଉ ମିଳୁଚି କି ପାଣିରେ ପାଣିରେ ବି ସେଗୁଡାକ ମିଳୁନାହାନ୍ତି।
ହଁ ଗୋଡି ଯାହା ଧରିକି ଆସିବ ଓପରେ ଫିଙ୍ଗିବ ଆଉ।
ହୁଁ।
ଆଉ ଆମ ପଟେ କଣ କହିଲା ମାନେ ଚାନ୍ଦଟାକୁ ବି ଗୋଟା ପଣି ମାନେ ଖାଇଦେବେ ଯୋଉ ହୋଉଚି ମାନେ ଆମର ଦିଟା ଚା ଚାନ୍ଦ ହୁଏ ଦିଟା ଚାନ୍ଦ ଗୋଟେ ଚାନ୍ଦ ବନ୍ଦା ହୁଏ ଆଉ ଗୋଟେ ଚାନ୍ଦ ପୁରା ମାନେ ଗିଳିବେ ଗୋଟା ପଣି ମାନେ ଦିନ ଯାକ ଓପାସ ଥିବେ ମାନେ କିଛି ଖାଇ ନଥିବେ ସେ ଚାନ୍ଦଟା ଗିଳିଦେବେ।
ସେ ଚାନ୍ଦଟା କୋଉଥିରେ ତିଆରି ହୁଏ ତମର?
ଆମର ଛେନାରେ ହୁଏ ନହେଲେ ଅଟାରେ ହୁଏ ସୁଜିରେ ହୁଏ ତମେ ଯୋଉଥିରେ କରିପାରିବ ଆଉ। ଦହିରେ ହୁଏ ଦହି ବି ପଡ଼ିବ ଚୂନା ବି ପଡ଼ିବ।
ହଁ ସବୁ ମିଶେଇକିନା ହୁଏ ତ।
ନାଇଁ ମିଶେଇକି ନାଇଁ ହେମିତି ତମେ ଯଦି ସେପାରେଟ୍ ସେପାରେଟ୍ କରିକି କରିପାରିବ ନହେଲେ ମାନେ ତମେ ବି ହୋଉଚି ଅ ତମେ ଧରନିଅ ଗୋଟେ ଚାନ୍ଦ ଅଟାରେ କଲ ଗୋଟେ ଚାନ୍ଦ ଛେନାରେ କରି ପାରିବ ନହେଲେ ଛେନା ଅଟା ମିଶେଇକି କରିପାରିବ ତମେ ଯେମିତି ତମ ଇ ଛା ଯେମିତି କରିପାରିବ ଆଉ। ତାପରେ ଯେମତି ଖାଇବ ନା ଚାନ୍ଦଟାକୁ ତ ଖାଇବ ଯେମିତି ଭଲ ଲାଗିବ ସେମିତି କରିବା ଭଲ ହବ। ହଁ
ହଁ ନାଇଁ ଆମର ହୁଏ କୋଉଥିରେ କହିଲ ଆଁ ଗୋଟେ ତାଳ ଗଜା ଭିତୁ ତାଳ ଜାଣିଚ ନା?
ହଁ ହଁ ତା ତାଳ ଖୁଙ୍କୁଡି ତାଳ
ସେଇଟା ହୋଉଚି ମେନେ ଆମ ଆଡେ ଖଇ ଆଉ ସେଇଟା ସେଇଟା ଯାହା ବି ହେଲେ ସେ ଚାନ୍ଦରେ ପଡିବ ସେଇଟାକୁ ହାଣିଥିବେ ଥୁଅ ମାନେ ଦିନରୁ ହାଣିକି ସେ ରେଡି କରିକି ରଖିଥିବେ ସେଇଟା ସେ ତାଳ ଗଜା ଆଉ ଖଇ ଆଉ ଦହି ଛେନା ଆ ଏମତି ଚାରି ପାଞ୍ଚ ପ୍ରକାରର ଜିନିଷ ଦେଇକିନା ଚାନ୍ଦ ତିଆରି ହବ।
ତ ଓହୋ ଆମର ଯୋଉ ଖଇ ପଡେ ହେଲେ ତାଳ ଖୁଙ୍କୁଡି କାଇଁ ମୁଁ କୋଉ ବର୍ଷ ଦେଖିନି ଆମ ମାନେ ମୁଁ ତ ଚାନ୍ଦ କରିନି କେବେ ଏଇ ମୋ ଖୁଡି କି ମୋ ବଡ ବୋଉ କି ବୋଉ କେହି କରିଦିଅନ୍ତି ହେଲେ ମାନେ ଯୋଉ ହୋଉଚି ମୁଁ ଦେଖି ନାଇଁକି କେବେ ମାନେ ସେମାନେ ତାଳ ଖୁଙ୍କୁଡି ପକେଇଚନ୍ତି।
ନା ଆମର ପଡେ।
ହଁ। ଟିକେ ଅଲଗା ଆଉ ତମ ଆଡ ଟିକେ ରିଚୁଆଲସ୍ ଅଲଗା ଆମ ଆଡ ଟିକେ ରିଚୁଆଲସ୍ ଅଲଗା ଆଉ।
ହୁଁ ସେମତି କରିକି ଚାନ୍ଦ ତ କରିବାର ଅଛି ନା ଆଁ ସେଇଟା ଗୋଟେ ପଢେ ଆମେ ତ ଦେଖୁଚୁ ଆମ ଛୁଆ ବେଳୁ ଆମର ଯୋଉମାନେ ବଡ ବଡ ଦିଦି ମାନ ଥିଲେ ସେମାନେ କର ସେଇ ମୋ ବଡ ଭୋଉଣୀ ହରିକା କରନ୍ତି। ସେମାନେ ବି ସେଇଟା ଦିଅନ୍ତି ଆମେ ବି ସେଇଟା ଦେଇଥିଲୁ ଏବେ ମାନେ ଆମଠୁ ଯୋଉମାନେ ସାନ ସେମାନେ ବି ସେଇଟା ଦେଇ ଛନ୍ ଦୋଉଛନ୍ତି।
ଓହୋ ମାନେ ତାଳ ଖୁଙ୍କୁଡିଟା ପଡ଼ିବ ଆଉ।
ହଁ ସେଟା ଚକଟିକି ତା ସାଙ୍ଗରେ ଦିଆଯିବଟା ଏଟା ଚକଟି ଦେଲେ ହେଇଯିବ ଯେ ହାତରେ।
ହଁ ତାଳ ବି ଗୋଟେ ମାନେ ଏମି ତାଳଟା ବି ଗୋଟେ ଏମିତିଆ ଫଳ ଯେ ମାନେ ସେଟା ତା କଞ୍ଚାଟା ଖାଇବ ମାନେ ସେ ପାଚିଲେ ବି ଖାଇବ ସେ ପୁଣି ଶୁ ଖିକିନି ମାନେ ମରିସାଇଲା ପରେ ବି ଖାଇବ।
ଚାର ସେ ତିନିଟା ଆଙ୍କ ଭଲ ସବୁଥିରେ କାମ ଦେବ।
ହଁ।
ସେମ୍ ତି କରିକି ଚାନ୍ଦ କରିକି ଆମର ପୂଜା ହୁଏ ଆଉ।
କୁଡ଼ିନା କଣ କରନ୍ତି ପିଠା?
ଆମର କ ପାଚିଲା ତାଳକୁ ତାକୁ ପୁରା ରାମ୍ପିଦେବେ ତା ରସଟା ଆଉ ବାହାରି କରିଦେବେ ହେଲା କି। ତା ଯୋଉ ପାରୁ ଫାରୁ ଉଡ଼ାକ ଫୋପାଡ଼ି ଦେବେ ସେଥିରେ ସୁଜି ମିଶେଇକି ବି ତା କୁ ଗୁଲୁ ଗୁଲା ଯେମତି ଛାଣନ୍ତିନି କି ସେମିତି ବି ଛାଣିବେ ଆଉ ଗୋଟେ ଜନ୍ତିକିିନା ଯୋଉ ଚାଉଳ ଚୁନାରେ ଯେମତି ପୋଡ଼ ପିଠା ଜନ୍ତା ହୁଏ। ସେମିତି ଜନ୍ତିକିି ବି ଗୋଟେ ପି ଠା କରନ୍ତି ଆଉ ଚକୁଳି ପିଠା ଚକୁଳି ଆଣରେ ବି ସେଇଟାକୁ ମିଶେଇ ଦିଅନ୍ତି। ହେଲା କି ତାକୁ ମିଶେଇକି ଚ କୁଳି ପିଠା ଭଳିଆ ବି କରନ୍ତି ସୁଜି ନି ସୁଜିରେ ବି କରିବେ ମାନେ ତାଳ ରସଟାକୁ ବାହାରି କଲା ପରେ ଯେମିତିଆ ଆଇ ମ ମନରୁ ମାନେ ବାହାରି କରିକି ବୁଦ୍ଧି ବାହାରି କରିକି ଯେମିତି କରିପାରିବ ବଢ଼ିଆ ଲାଗିବ।
ହଁ ଭଲ ବି ଲାଗେ ସେଟା ଆଉ।
ହଁ।
ହଉ ଆଉ ଯା କଁ କରୁଚ କର।
ହଉ ହଉ।
ହଉ ହଁ।